ହ୍ୟାଲୋ ନମସ୍କାର।
ହଁ ନମସ୍କାର।
ଆଉ କଣ କରୁଛନ୍ତି ତାହେଲେ? ମୋ ନାଁ ଶ୍ରଦ୍ଧାଞ୍ଜଳି ବିଶ୍ୱାଳ, ଆପଣଙ୍କ ନାଁ?
ମୋ ନାଁ ହେଉଛି ସୌମ୍ୟାଶ୍ରୀ ଲେଙ୍କା।
ଆଚ୍ଛା ଆଉ ଆପଣ କଣ କରୁଛନ୍ତି?
ମୁଁ ଏଇଠି ଯ ମୁଁ ଏଇଠି ଜଷ୍ଟ ବୁଲୁଥିଲି ଆଉ ରୁମ୍ ଆଗରେ ଆଉ।
ଆଚ୍ଛା ଆଉ ଆପଣ କଣ କରୁଛନ୍ତି?
ମୁଁ ଏଇଠି ବା ରୁମରେ ଏକ୍ଜାମ ଆସିଛିି ସେଥିପାଇଁ ପଢୁଥିଲି ଏବେ ଜଷ୍ଟ ଆସିଲି ବା।
ଓ ହଁ ଏଗ୍ଜାମ୍ ମୋର ବି ଏଗ୍ଜାମ୍ ଚାଲିଛି ଆଉ। ଆପଣ କୋଉ କଣ ପଢ଼ୁଛନ୍ତି ଆପଣ?
ଅ ମୁଁ ଏବେ କରୁଛି ବିକମ୍ ଗ୍ରାଜୁଏସନ ଆଉ।
ଆଛା ଆଛା। ଓହୋ ଭଲ ଆଉ ବିକମ୍ କଣ କରିବା ଭାବିନି କିଛି କଣ ପ୍ଲାନିଂ ଆଗକୁ
ହଁ ମୋର ପ୍ଲାନିଂ ଅଛି ଆଗକୁ ବ୍ୟାଙ୍କିଙ୍ଗ କରିବା ପାଇଁ। ତ ସେଇ ହିସାବରେ ପଢ଼ିବାକୁ ପଡ଼ିବ।
ଆଛା ହଁ ଆଜିକାଲି ତ ସବୁ ଏକ୍ଜାମକୁ ଟଫ୍ କରିଦେଇଛି କମ୍ ଆଟେଟାଇଭି ର ଏଗ୍ଜାମ ବାଗେରା ଗୁଡ଼କ ଯିଏ ଯୋଉ ପିଲା ପଢି ପାରିଲା ସେ ସେମିତି ସେଇ ହିସାବରେ ପାଇଲା ଭଲ ଚାକିରି ଆଉ କଣ କହୁଛନ୍ତି?
ହଁ ସେ ଅନୁସାରେ ତ ମାର୍କ ଅନୁସାରେ ତ ତମେ ପାଇବ ତମର ଇଏ ଆଉ।
ହଁ ମାର୍କ କଣ ଏବେ ତ ସବୁ ଏଣ୍ଟ୍ରାନ୍ସ ବି କରିଦେଇଛି ଦେଖୁଥିବେ ଆପଣ?
ହଁ ହଁ ଏନ୍ଟ୍ରାନ୍ସତ ହୋଉଛି ମାନେ ମାର୍କ ମାନେ ତମେ ଏ ଗ୍ଜାମ୍ ଦେଲେ ସିନା ମାର୍କ ଆସିଲେ ସିନା ତମେ ଏଟ୍ରାନ୍ସ ରେ କ୍ଲାସ କରିବ ହଁ ଆଉ ତମେ କ
ମୁଁ କଣ କହୁଛନ୍ତି ଆପଣ ଆଉ ଥରେ କହିପାରିବେ ଟିକେ ଭଲସେ?
ମୁଁ କହିଲି କି ତମେ କଣ କରୁଥିଲ?
ମୁଁ ଏଇଠି ବସିକି ପଢୁଛି ମୋର ଟିକେ ମୁଁ ଆକ୍ଚୁଲି ମାଷ୍ଟର ଡିଗ୍ରୀ କରୁଛି ତ।
ହ
ତ ମୋ ସେମିଷ୍ଟାର ଟିକେ ଏବୋ ଷ୍ଟାର୍ଟ ହେବାକୁ ଯାଉଛି ସେଥିପାଇଁ ଟିକେ ପଢ଼ାପଢ଼ି କରୁଛି ଟିକେ ଯାହାହେଲେ ଭଲ ରଖିବାକୁ ପଡ଼ିବ ନା।
ହଁ ହଁ ଏଇଟା ତ ସତ କଥା ଯାହାହେଲେ ପଢିବାକୁ ପଢିବ ନ ପଢିଲେ ଥୋଡି କିଛି ହେଇପାରିବ।
ସେଇଆା ତ ଠିକ୍ କହିଛନ୍ତି ଆଉ କଷ୍ଟନ କଲେ କଣ କୃଷ୍ଣ ମିଳିବେ।
ହଁ ଏଠିରେ ସତ ଜିନିଷ।
ହୁଁ ଆଉ ଆପଣଙ୍କ ଘରେ ସମସ୍ତେ ଭଲରେ ଅଛନ୍ତି?
ହଁ ଆମ ଘରେ ଘରେ ସମସ୍ତେ ଭଲରେ ଅଛନ୍ତି ତମ ଘରେ?
ହଁ ହଁ ଆମ ଘରେ ବି ସମସ୍ତେ ଭଲ ସୁଖ ସମ ମଙ୍ଗଳରେ ଅଛନ୍ତି ଆଉ।
ହଁ ହଁ ଆଉ ତମ ଘରେ ମାନେ ମେମ୍ବର କେତେ ତମ ଫ୍ୟାମିଲି ର?
ଆ ଆମ ଗମେଟେ ଏଇଠି ବଡ ଘର ମାନେ ଅଧିକ ମଣିଷ ଅଛି। ଥାନ୍ତି ବଡ ଘର ଆମେ ସ୍ନେହ ସ ଆଦରରେ ରହୁ ଆଉ।
ମୋ କଥା ଶୁଣା ଯାଉଚି ତ
ଆଜ୍ଞା ଆଜ୍ଞା।
ହଁ।
ଆପଣଙ୍କୁ ମୋ କଥା ଶୁଭା ଯାଉଚି ତ
ହଁ ହଁ ଠିକ୍ ସେ ଶୁଣା ଯାଉଛି।
ଆଛା ଆଉ ଆପଣ କଣ ଯାତ୍ରା ଫାତ୍ରା ଦେଖନ୍ତି କି ଫିଲ୍ମ ବଗେରା
ଅ ହଁ ମତେ ଫିଲ୍ମ ଦେଖିବାକୁ ବୋହୁତ ଭଲ ଲାଗେ ମୁଁ ବି ଦେଖେ ଏବେ ଏକ୍ଜାମ ଚାଲିଛି ତ ସେଥିପାଇଁ ଟିକେ ଦେଖି ହଉନି ନହେଲେ ଫିଲ୍ମ ବଗେରା ମୁଁ ବହୁତ ଦେଖେ ବସିକି। ମତେ ବୋହୁତ ଭଲ ଲାଗେ ଫିଲ୍ମ ଦେଖିବା ପାଇଁ।
ହୋ ଆପଣଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଭଲ ଲାଗେ?
ହଁ ଓଡିଆ ତ ବହୁତ ଭଲ ଲାଗେ ମତେ ଓଡିଆରେ ମୁଁ ବହୁତ ଦେଖିଚି ମୁଭି।
ହଁ ମତେ ବି ଓଡିଆ ହିଁ ଭଲ ଲାଗେ ଏବେ ଯୋଉ ନୂଆ ନୂଆ ଆମର ଚଳଚିତ୍ର ବାହାର କରିଛନ୍ତି କି ସୁନ୍ଦର ସୁନ୍ଦର ଚଳଚିତ୍ର ଗୁଡାକ ହଁ ବୋହୁତ ଭଲ ଅଛି ତାଙ୍କର ମେନ୍ ଥିମ୍ ବି ବୋହୁତ ଭଲ ରଖିଛନ୍ତି ମାନେ ଗୋଟେ କାହାଣୀକୁୁ ପୁରା ଦର୍ଶେଇଛନ୍ତି ସେ ବୋହୁତ ଭଲସେ।
ହଁ ବୋହୁତ ଭଲ ବି ମାନେ ଏବେ ତାଙ୍କର ସବୁ ଥିମ୍ ଗୁରାକ ବାହାର କରୁଛନ୍ତି। ଭଲ ଲାଗୁଚି ଦେଖିବା ପାଇଁ। ଆଉ ତମୁକୁ କଣ ଭଲ ଲାଗେ?
ମୋତେ ଭଲ ଲାଗେ ହ ମୋତେ କିଛି କଣ ମତେ ସବୁ ଭଲ ଲାଗେ ମୁଁ ଓଡିଆ ଚଳଚିତ୍ର ବି ଦେଖେ। ହିନ୍ଦୀ ଚଳଚିତ୍ର ବି ଦେଖେ ମୋ ସବୁଆଡେ ମୋର ଇଣ୍ଟରେଷ୍ଟ୍ ସବୁଆଡେ।
ହଁ ମୁଭି ତ ସବୁ ଭଲ ଲାଗେ ସେ ଓଡିଆ ହଉ କି ହିନ୍ଦୀ ହଉ। ଏଇଆ ତାର ତାର ଇଏଟା ଭଲ ଷ୍ଟୋରି ଟା ଭଲ ଥିବା ଦରକାର ମାନେ ବୁଝି ହୋଉଁଥିବା ଦରକାର।
ଠିକ କହିଛନ୍ତି ଗଳ୍ପଟା ଭଲ ହେଲେ ହିଁ ଭଲ ଲାଗେ।
ହଁ ଭଲ ଲାଗେ।
ଆଉ ହୁଁ। ଠିକ୍ ଠିକ୍ ମୁଁ କହୁଥିଲି କି ଆପଣଙ୍କର ସେପଟେ କଣ ବର୍ଷା ଭର୍ଷା ହେଉଚି।
ଅ ହଁ ଟିକେ ଟିକେ ବର୍ଷା ହଉଥିଲା ସକାଳେ। ଆଉ ଏବେ ଟିକେ ବର୍ଷା ହେଇନି ମାନେ ଛାଡିଗଲାଣି ବର୍ଷା ସକାଳେ କିନ୍ତୁ ଟିକେ ଟିକେ ହୋଉଥିଲା। ତମର?
ଆଛା। କଣ କହିବି ଭଉଣୀ ଆମ ଆଡେ ତ ମରୁଭୂମି ଭଳିଆ ଆମର ହେଇଚି। ମାନେ କଣ କହିବି ଜମାରୁ ନା ବର୍ଷା ଜମାରୁ ନାହି ଖରା କି ପ୍ରବଳ ଖରା। ଖରା ତ ଖରା ତା ସାଙ୍ଗେ ପୁଣି ଦେଖୁନାହାନ୍ତି ଗୁଳୁମୁଳି ଏତେ ଗୁଳୁମୁଳି ଯେ ମଣିଷ ଘରେ ବିନା ଫ୍ୟାନ ରେ ତ ରହି ହି ପାରୁନି ଆଉ ବାହାରକୁ ଗଲେ ତ ପବନ ନାହିଁ। ଗୋଟେ ଗୋଟେ ଗଛ ହେଲେ ହଲୁ ନାହିଁ ଆମେ କଣ କରିପାରିବୁ। ଘରେ ବସିକି ସେ ଫ୍ୟାନ୍ କୁ ଚଲେଇକି ବସୁଚୁ ଆଉ।
ହଁ ପା ଏଠି ଆମ ଗାଁ ରେ ମୁଁ ଯୋଉଠି ରହୁଥିଲି ଆମ ଗାଁ କଟକ ଆଡେ ତ ହଁ ତା ସାର୍ଟ ଏ ଥୁମ୍ ଗ ଗାଁ ଯେହେତୁ ଥଣ୍ଡା ପବନ ହୁଏ। କିନ୍ତୁ ମଝିରେ ମଝିରେ ଏତେ ଗରମ କରିଦିଏ ମାନେ ଗରମ ଲାଗେ ଏତେ ଗୁଳୁ ଗୁଳି ହୁଏ କି ମାନେ ଉତ୍ ଛାତ ଉପରେ ଯାଇ ବସିଲେ ବି ପବନ ହବନି ଥଣ୍ଡା ଲାଗିବନି ବହୁତ ଗରମ ଲାଗେ ରାତ୍ ରାତିରେ ଶୋଇବା ପାଇଁ ବହୁତ ପ୍ରୋବ୍ଲେମ ହୁଏ। ଆଉ ଏଠି ଭୂମି ବି ଭୁବନେଶ୍ଵର ବି ସେମିତି ଗରମ ହଉଚି ମଝିରେ ଥ ଟିକେ ଟିକେ ବର୍ଷା ହେଇ ବର୍ଷା ହେଇଁକି କିଛି ଲାଭ ବି ନାହିଁ।
ଠିକ କହିଚନ୍ତି ଆକଚୁଆଲି ମୋ ଗାଁ ଟା କଣ ନା ପୁରୀ ହେଲା ତ ମୁଁ ମୋ ଗାଁରେ ସେତେବେଳେ ଥିଲି ମୁ ଗାଁରେ ତ ଆଉ ପୁରୀ ଗୁଳମୁଳି ପୁରୀ ସାଇଡ ଆଡେ ବହୁତ ହି ଗୁଳମୁଳି ଗରମ ମାନେ ଗରମ ଆମର ଏବେ ଯାଏ ଜାଣିଚନ୍ତି ନା କୋଉ ମାସେ ହେଲାଣି ଏବେ ଯା ଆମ ଗାଁରେ ଯମାରୁ ବର୍ଷା ବି ହେଇନାହିଁ। ମାନେ ବର୍ଷାର ର ଗୋଟେ ଟୋପାଟେ ଆମ ଗାଁରେ ପଡିନାଇ। କଣ ଆଉ କହିବି ଗୁଳୁମୂଳି ତ ଗୁଳୁମୁଳି ଏତେ ଗରମ ଗରମ ଗରମ ଆପଣ ଗାଧେ ହେଇକି ବିଲି ଆସିଥିବେ ମାନେ ସାତଟା ବେଳେ ଆ ଆପଣ ଭାବିଥାନ୍ତୁ ଗାଧେଇଥିବେ ଆପଣ ଜଷ୍ଟ ଘର ଭିତରୁ ପଶିବେ କି ନାହିଁ ଆପଣ ଆଉ ଥରେ ଝାଳରେ ଗାଧେ ଗଧେଇ ପଡିବେ, ସେ ଗାଧେଇଆରେ ଆଉ କଣ କିଛି ଲାଭ ରହିଲା କିଛି ନାହିଁ।
ହଁ ସେଇଟା ତ ଗୋତେ କଠା। କି ଏତେ ଗାଧେଇଁକି ଏତେ ସଫା ହେଇଁକି ପୁଣି ଜୋଉ ଈଏକୁ ସେଇ ଇଏ।
ସେଇଆତ କଣ ଆଉ କହିବୁ ଏ ଗରମରେ ତ ମଣିଷକୁ ମାରିଦେଲାଣି ଏଥରକ ସୂର୍ଯ୍ୟ ଆଉ।
ହଁ ଏଠି ଆ ମୁଁ ହଷ୍ଟେଲରେ ରହୁଚି ନା ହସ୍‌ ତିଳେ ପ୍ରୋବ୍ଲେମ୍ ପାଣିର ପ୍ରୋବ୍ଲେମ୍ ବହୁତ ହୋଉଁଛି କାଲି ରାତିଠାରୁ ଯେ ଆଜି ଚାରିଟା ର ଯାଏଁ ପାଣି ପ୍ରୋବ୍ଲେମ ଥିଲା ତ-ଅ-ଅ-ଅ-ମ୍ ସେ ପାଣି ପ୍ରୋବଲେମ୍ ଆଡେ ହଉଛି ଆଡେ ଖାଇବା ପ୍ରୋବ୍ଲେମ ସବୁ ପ୍ରୋବ୍ଲେମ୍ ଅଛ ହଉଚି। ଏକ୍ଜାମ ବି ଅଛି ନା ତ ସବୁଆଡୁ
ହଁ-ଅ-ଅ-ଅ ଏକ୍ଜାମ ଅଛି ଏଇ ଟିକେ ଯାହାହେଲେ ଦେଖ୍ କି ଚାହିଁକି କରିଆ କଥା ନା ଏସବୁ-ଉ-ଉ ଗୁଡ଼ାକୁ ସଲ୍ଭ୍ କରିଦେବା କଥା ନା ପ୍ରୋବ୍ଲେମ୍ ଗୁଡ଼ା କ, ଯାହାହେଲେ ପାଣି ଟା ମେନ୍ ଦେଖନ୍ତୁ ଆପଣ ଗୋଟେ ପିଆଜ ଧୋଇବାକୁ ବି ପାଣି ଲାଗିବ, ବ୍ରସ କରିବାକୁ ବି ପାଣି ଲାଗିବ, ଆପଣ ନିଜର ନିତ୍ୟକର୍ମ କରିବାକୁ ବି ପାଣି ଲାଗିବ ପାଣି ହଉଛି ଜୀବନ ପାଣିର ମ-ମ୍-ମ୍ ମୂଲ୍ୟ ଟା ବହୁତ ନା ନାହିଁ ତାକୁ କୁ ଯାହା ହେଲେ ଠିକ କରିକି ପିଲା ଯାହା ହେଲେ ହଷ୍ଟେଲ ରେ ଯାହା ହେଲେ କେତେ ସାରା ପିଲା ରହୁଛନ୍ତି ନା ନାଇଁ। ଆପଣ ସେଇ ହିସାବରେ ସେଇ ଆପଣଙ୍କ ଯୋଉ ହଷ୍ ଟେଲ ଆଉ ୱରଡେନ୍‌, ସୁପରଟେଣ୍ଟେ ମାନେ ସେମାନେ ଯାହା ହେଲେ ଏଗୁଡା ସବୁ-ଉ-ଉ ଦେଖିଚାହିକି ରଖିବା କାମ କରିବା କ ଥା ନା ନାହିଁ ପିଲାମାନେ କେତେ କଷ୍ଟ କରିବେ କହୁନାହାଁନ୍ତି ପରୀକ୍ଷା ପୁଣି ଅଛି।
ସେମାନଙ୍କୁ କିଛି ଲାଗୁନି କାହିଁନା ସେମାନେ ଥୋଡି ହଷ୍ଟଲରେ ରହୁଅନ୍ତି ସେମାନେ ତାଙ୍କ ଘରେ ରହୁଅନ୍ତି ଏଠି ପାଣି ପ୍ରୋବ୍ଲେମ ହେଲେ ରାତି ଦଶ ଟା ଏଗାରଟା ଠାଇଁ ଜଣଙ୍କୁ ଚାହିଁଲେ ବାଥରୁମକୁ ଯିବାକୁ ହେଲେ। ପାଣି ଦରକାର ଛୋଟ ଜିନିଷରେ ପାଣି ଦରକାର ଆମେ ଝିଅ ପିଲା ନା, ପୁଅ ପିଲା ମାନଙ୍କର ହୁଏତ ସେ କ ମ୍ ଇଏ ରେ ଚଳିଯିବେ କିନ୍ତୁ ଝିଅ ପିଲା ମାନଙ୍କର ବହୁତ ଇଏ ନା ତ ଥୋଡ଼ି ସେ ମାନେ
ସେମାନେ କଣ ନା ନିଜେ ଘରେ ରହୁ ଛନ୍ତି କହିକି ହେଲେ ବି ଆପଣ ବି ଘରେ ରହୁଛନ୍ତି ତାଙ୍କର ବି ଗୋ ଗୋଟେ ଭଉଣୀ ମାନେ ଥିବେ ନା ନାଇଁ ହଷ୍ଟେଲ ରେ ରହୁଥିବେ। ସେ କଥା ତ ଭାବିକିରି ସେମାନେ ଟିକେ-ଏ-ଏ ମାନେ ଟିକେ ରହିଆ କଥା। ଏଇ ସବୁ କଥା ବୁଝେୟା କଥା ଭଲସେ ସେମାନେ କଣ କଣ ଆପଣଙ୍କୁ କଣ କହିବି ଆମ ହଷ୍ଟେଲରେ ବି ସେଇ ଭଳିଆ କେହି କିଛି ବୁଝାବୁଝି କରୁନାହାନ୍ତି ଆମ ହଷ୍ ଟେଲରେ ବି ଖାଇଆ ବନ୍ଦ କରିଦେଇଛନ୍ତି। ଆମ ମାନେେ ପୁଣି କୋଉଁଠୁ କୋଉଁଠୁ ଯାଇକି ମଗଉଛୁ। ପୁଣି ସେ ଆଣିକି ଦଉଛନ୍ତି କେବେ କେବେ ଚାଲି ଚାଲିକି ଏ ଏ ଖ ରାରେ ଭାବନ୍ତୁ ଚାଲି ଚାଲିକି ଖାଇବା ଆଣିଲା ବେଳକୁ କଣ ଗୋଟେ ମଣିଷର ଅବସ୍ଥା ହଉଥିବ।
ହଁ।
ସେଇଭଳିଆ ଆମ ମାନେ ଅଛୁ ଆଉ କଣ କରିବୁ।
ସେଇଆ ତ।
ହୁଁ। କଣ ଆଉ କରିବ୍
ମାନେ ମାନେ ହଁ ବଡ ହେଲେ ହଷ୍ଟେଲରେ ରହିଲେ ବଡ ହେଇକି ହଷ୍ଟେଲରେ ରହିଲେ ଏଇ ପ୍ରୋବ୍ଲେମ, ମାନେ ହିଷ୍ଟେଲ ତମ ସବୁ ରୁଲ୍ ରେଗୁଲେସନ୍ ମାନିବାକୁ ପଡିବ ଆଉ ପାଣି ଖାଇବା ବହୁତ ପ୍ରୋବ୍ଲେମ
ହଁ ମାନିବା କଥା କଣ ଆମେ ତ ମାନିବୁ କହୁଛୁ ବଟ ଆମକୁ ଆମକୁ ସବୁ ସୁବିଧା ଦିଅ ଆମେ ସୁବିଧା ଦେଲେ ଆମେ ସବୁ କିଛି ମାନିବ ବଟ୍ ଆମକୁ ସୁବିଧା ହି ଦଉନାହାନ୍ତି। ସେ ଆମେ ତମକୁ ପଇସା ଦଉଛୁ ତମ ରୁ ତମ କଥା ସବୁ ମାନୁଛୁ ବଟ୍ ହେଲେ ତାହେଲେ ଆମକୁ ଆମେ କାଇଁ ଆଉ ପ୍ରୋବ୍ଲେମ୍ ଇ-ଇ ଇଏ କରିବୁ। ତମେ ଆମକୁ ସବୁ ସୁବିଧା କରିକି ଦବା କଥା ନା।
ପାଣି ଗୋଟେ ଦିନ ଭୁବନେଶ୍ଵର ଇଏରେ କ ଗଲେ କେମିତି ଲାଗିବ ମାନେ ପାଣି ଗୋଟେ ଦିନ ବନ୍ଦ କହିବାକୁ ଗଲେ। ରାତିରେ ଆମେ-ଏ-ଏ ଦଶଟା କାଠି ପାଣି ବନ୍ଦ ହେଇଗଲା ପ୍ରା ହଷ୍ଟେଲ ରେ ଚାଳିଶ ପଚାଶ ପିଲା ଯାହାହେଲେ ଏବେ ନୂଆ ନୂଆ ଆସୁଚନ୍ତି ସେମାନଙ୍କୁ ବହୁତ ପ୍ରୋବ୍ଲେମ
ହଁ କଣ ଯାହାହେଲେ ବି ନା ନିତ୍ୟକର୍ମ ନିଜର ଯାହାହେଲେ ଯେ କରିବେ ନା ନାଇଁ।
ହଁ।
ସେଇ ତ କଥା ଆଉ ଆଉ କଣ କେତେ କହିବ କୁହ। ମଣିଷ ମାନେ ତ ଯେତେ କହିଲେ ବି ସେମାନେ ସୁଧୁ ରିବାର ନ କଥା ନୁହେଁ। ଆଉ ରାତିରେ କଣ କିଛି ଖାଇବା ଭାବିଚନ୍ତି?
ରାତିରେ ସେମତି କିଛି ନାଇଁ ମାନେ ସେମିତି କିଛି ଅର୍ଡର କରିନୁ ଆମେ କାହିଁକିନା ରାତିରେ ବି ମନା କରୁଛନ୍ତି ଅର୍ଡର କରିବା ପାଇଁ। ଆଉ ତ ସେଥିପାଇଁ ଯୋଉ ଆମେ ରଖିଚୁ କିଛି ଉଁ ପିଠା ପିଠା ସବୁ ଖାଇବାକୁ କି ମ୍ୟାଗି କରି ଖାଇବାକୁ ଏମିତି ଆଉ।
ଆଚ୍ଛା ହଁ ସେଇତ ମୋର ବି ଅବସ୍ଥା ସେଇଆ ମୁଁ ସେଇ ମ୍ୟାଗି କରିକି କଣ ଟିକେ ଖାଇବି। ଆଉ କଣ ହିଁ କହିବୁ କାହାକୁ କେତେ। କେତେ କଣ କହିବୁ ଯାହା ତ ନିଜ ଘରୁ ଖାଇବା ଆଣିଥିଲି ସେରା ଧୀରେ ଧୀରେ ସରିବାକୁ ଆସିଲାଣି। ଖାଉଚୁ ସେଇଟାକୁ ନେଇକି ଚଳଉଚୁ କେବେ କେବେ ମୁଁ ପଖାଳ ରଖିଦିଏ। ପଖାଳ ସାଙ୍ଗେ କେବେ ଆଳୁ ସିଝେଇ ଦିଏ ପିଆଜ ଚପାଟିକି କଣ ଏମିତି ଟିକେ ମିଶ୍ଚର ଲଗେଇ ଖାଇଦିଏ ବଟ୍ ଆଜି କଣ ନା ମୁଁ ନା ଦି ପହରେ ପଖାଳ ଖାଇ ଦେଇଥିଲି ତ ସେଥିପାଇଁ ଆଉ ପଖାଳ ନାହିଁ। କଣ କରିବି ସେଇ ମ୍ୟାଗି କି ଅଛି ବାହାରେ କଣ ଟିକେ ଖାଇକି ଆସି ଯାଇଥିଲି ଯେ ବଟ ହେଲେ ବି ଯାହାବି ଯେତେ କଣ ଖାଇଥିବ ଯାହାହେଲେ ରାତିରେ ଟିକେ ନା ଟିକେ ଖାଇବ ନା ନାଇଁ ଯାହାହେଲେ ବି ରାତିରେ ଖାଇବାକୁ ପଡେ ନହେଲେ ଭୋକ ଭୋକ ତ ଲାଗଯିବ ନଲେ ଯଦିରାତିରେ ଖାଇବନି ଭୋଉଣୀ ମତେ ଟିକେ ପଢ଼ିବାକୁ ଯିବାର ଥିଲା ତ ମୁଁ ଟିକେ ରଖୁଚି ଆଁ।
ହୋଉ ହୋଉ ହୋଉ।
ହୋଉ ଆପଣ ଟିକେ କଲ କାଟିି
ହୋଉ ହୋଉ।